ହାଲୋ। ହାଲୋ। ହଁ ଭାଇ କଣ କରୁଚ?
ହାଲୋ।
ହଁ ଭାଇ କଣ କରୁଚ?
ନାଇଁ ଏଇଠି ବୁଲୁ ଚି ଆଉ।
ଏତେ ରାତିରେ। ପିଲା ଏତେ ରାତିରେ ବୁଲୁଚ।
ହଁ ଏମିତି ଖାଇସାରିକି ଆସିକି ବୁଲୁଚି ଟିକେ ଆଉ।
ଓହୋ। ଆଉ କଣ ଖାଇଚ ଆଜି?
ଏଇ ରୁଟି, ସନ୍ତୁଳା, ପାମ୍ପଡ଼ ଏନ୍ତି ଖାଇକି ବୁଲୁଚି ଆଉ।
ଆଛା। ଆଉ ଘର କୋଉଠି ଭାଇ?
ଭାଇ ଏଇଠି ଆଉ କଣ ଆଉ ଘର। ଆଉ ଭାଇ କଣ କରୁଚ?
ଏବେ କଣ ପଢା ପଢି ଚାଲିଚି?
ହଁ ସେମିତି ଚାଲିଚି। କଣ ଖାଇଚ ଭାଇ?
ଏ ରୁଟି କି ପୋଟଳ ତରକାରି।
ଅହୋ, ଆଉ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି। ତମର?
ଘରେ ଘରେ ସମସ୍ତଙ୍କର ଭଲ ଅଛି ଦେହ?
ଆଜ୍ଞା। ଆଉ ତମର ଦେହ ଭଲ ଅଛି?
ହଁ ଦେହ ଭଲ ଅଛି।
ଘରେ ସବୁ
ଘରେ ସମସ୍ତେ ଭଲ ଅଛନ୍ତି। ଠିକ ଠାକ୍ ଅଛନ୍ତି।
ଠିକ୍ ଅଛି। ଆଉ କଣ କୁହ?
ଇଏ ଆଉ କଣ ଧାନ ଚାଷ ହେଲାଣି? ରୁଆ ରୁଇ।
ଧାନ। ଏବେ ମୁ ତ ଜାଣିନି ଠିକରେ।
ହଁ ଆମ ଆଡେ ବି ତଳିବି ପଡ଼ିନେଇଁ ବର୍ଷା ବି ହୋଊଚି।
ହୁଁ ଆଜି ବର୍ଷା ହୋଉଥିଲା।
ହଁ ରାତିରୁ ହେଲାଣି।
ହୁଁ ଛାଡ଼ିିନି ନା କଣ।
ଏବେ ଛାଡିଲା ଜ ଘଣ୍ଟେ ଦି ଘଣ୍ଟା ହେଲା।
ହୁଁ ଦିନଆକ ବର୍ଷା ହୋଉଥିଲା?
ହଁ ଟୁପୁରୁ ଟୁପୁରୁ ଟୁପୁରୁ ଟୁପୁରୁ ହେଇକି ଚାଲିଥିଲା ତାର।
ଉୁଁ ହୁଁ ସେଇଥିପାଇଁ ବ୍ରାହ୍ମଣୀ ବେଙ୍ଗହରା ବୋବଉଛନ୍ତି ଆଉ।
କହ। ପୋଖରୀ ପାଖରେ ଅଛି ତ।
ହଁ ସେ ବୋବେଇବେ ଆଉ ପୋଖରୀ ପାଖରେ।
ହଁ ମଶା ବି ବୋହୂତ ହୋଉଛି ଭାଇ।
ମଶା କାମୁଡିବେ ଆଉ ବାହାରେ ରହିଲେ। ପାଣି ଉଁ। ଆଉ ଏଥର କେମିତି କଣ ରଜ ରଜ କେମିତି କଣ ଗଲା।
ରଜ ଭଲ ହେଲା ବୁଲାବୁଲି ତୀର୍ଥ ପାନ ଗେଟା କଣ?
କଆଡେ ଯାଇଥିଲ ବୁଲିବା ପାଇଁ ଏଥର ରଜରେ?
ମନ୍ଦିର ତୀର୍ଥ ସ୍ଥାନ ବୁଲିବାକୁ ଯିବା ଆଉ ସାଙ୍ଗ ମାନଙ୍କ ସାଙ୍ଗରେ।
ହୁଁ।
ଆଉ ଭାଇ ତମର କେମତି ବୁଲା ବୁଲି ଗଲା? ହଁ ପାନୁ ତ ମୁଁ ସେନ୍ତି। ଖାଇନି ଜଷ୍ଟ୍ ।
ଆଉ।
ହୁଁ ହୁଁ। ଏମିତି କୁଚିତ୍। ଖାଇଦବା କଥା ରଜ ଲି।
ଉଁହୁଁ, ଖାଇଲେ ପାନ ଅଭ୍ୟାସ ହେଇଯିବ।
ହଁ। ଆଉ ଭାଇ ତମର ସିଆଡେ କାହାର ବାହାଘର ହେଇଛି ନା ହେଇନି।
ନାମ
କାଲି ଭାଇ ବରଯାତ୍ରୀ ଯାଇକି ଧୁମ ନାଚି ମଜାମସ୍ତି କରିଆସିଛି।
ଓହୋ କିଏ ଗୋଟେ ସାଙ୍ଗ ଫାଙ୍ଗ ବାହାଘର ଥିଲା ନା କଣ।
ସାଙ୍ଗ ନାହିଁ ଭାଇଟାର ବଡବା ପୁଅ ଭାଇର।
କଣ କହିଲ ଭାଇ?
କଁଣ କହିଲ ଭାଇ? ବଡାପା ପୁଅ ଭାଇର ବାହାଘର ଥିଲା ତ କାଲି ମଜାମସ୍ତି କରିକି ଆସିଛି।
ଓହୋ।
ଛତରା
ହଁ ଆଉ କଣ କହିବୁ ହଁ ଏଇ ବର୍ଷାକୁ କାଲ
କାଲି ହଉଥିଲା ବର୍ଷା?
ହଁ, ବର୍ଷା ଦିନରେ ବର୍ଷା ହବନି ତ କଣ ହବ, ଭାଇ!
ଏବେ ଏ ଯୋଉ ବର୍ଷା ଦିନ ହେଲାଣି, ବର୍ଷା ଷ୍ଟାର୍ଟ ହଉଛି ନା ଆଉ। ତଥାବି ତ ଖରା ହଉଚି ଯେ, ଆମଆଡେ ତ କାଇଁ ବର୍ଷା ହଉନି।
ହୁଁହୁଁ।
ଆମର ତ ସକାଳେ ଖାଲି ଦଶ ମିନିଟ୍ ପକେଇଲା। ଦେନ୍ ପୁଣି ଖରା। ଆଉ କୋଉଠି ବର୍ଷା ଋତୁ କାଇଁ ଆଇଲାଣି?
ଆରମ୍ଭ ହଉଚି ଆଉ, ଆସ୍ତେ ଆସ୍ତେ
ହୁଁ।
ଆଉ ଭାଇ କଣ କରୁଛ, କୁହ କିଛି?
ଆଉ, ସବୁ ଭଲ?
ହଁ ସବୁ ଭଲ। ଏମିତି ବୁଲି ଗୋଡ ହାତ
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ଆଉ, କଣ? ତମର ଭାଇ କିଏ କିଏ ଅଛନ୍ତି ଘରେ?
ଉଁ ବୋଉ, ଦିଦି, ମୁଁ।
ହ୍ୟାଲୋ।
ହୁଁ। ହେଲେ ଏବେ ଆଉ କଣ ପଢ଼ା ପଢ଼ି କରୁଚ? ନା ଜବ୍ ଫବ୍ କରୁଛ?
ନାଇଁ, ପଢ଼ାପଢ଼ି ଚାଲିଛି।
କଣ ପଢ଼ୁଚ?
ଏମିତି। ଭାଇ ପାଗ ମେଘ ଉଠେଇଲାଣିି, ବର୍ଷା ହବ ଲାଗୁଚି।
ବର୍ଷା ତ ହଉଚି ଆଉ, ବର୍ଷା ହବ ଆଉ।
ଆଉ କଣ? ଗାଈ କେ ଆମ ଘର ପାଖେରେ ଜଣେ ହଁ ଧାନ ଚାଷ ବିଷୟରେ ଜାଣିଚି ସେମ ହଁ, ଜାଣିଛି ଧାନ ଚାଷ ବିଷୟରେ ହଁ।
ଗାଈ ଚରେଇଆକୁ କହିଲେ କରିଆ ପାଇଁ।
ହଁ- ହଁ।
ରୋଇ ଜାଣିଛ?
ନା- ନା - ନା - ନା।
ନଈ, ନଈ ପଠା କଣ ଜାଣିଚ?
ନା - ନା। ମୁଁ ଯାହା ଦେଖ ଦେଖିଛି ହଁ।
ଆଛା।
ଆଉ କଣ ନେବ?
ହଉ ଚାଲୁ। ଆଉ କଣ କହିବି, ଆଉ ରୋଷେଇବାସ କଣ ଜାଣିଛ?
ହଁ, କଣ ଏମିତି କିଛି ବି ନାହିଁ।
ଆଉ। ଆଉ କ୍ରିକେଟ୍ ହେରିକା ଖେଳ?
ହଁ।
କଣ ଭଲ ଲାଗେ, ବ୍ୟାଟିଂ ନା ବୋଲିଂ?
ବ୍ୟାଟିଂ କରିବା ଭଲ ଲାଗେ।
ହଁ। ଫେବ୍ରାଇଟ୍ ଫେବ୍ରାଇଟ୍ ପ୍ଲେଆର କଣ?
ହାର୍ଦ୍ଦିକ ପାଣ୍ଡ୍ୟା।
ସେ ତା ଗ୍ରାମ ବେଟା
ଅଲରାଉଣ୍ଡର ଠେଇଁ କଣ ଅଛି, ଫେବରାଇଟ୍ ପ୍ଲେୟାର୍ ଠେଇଁ କଥା।
ହୁଁ ସେଇ କଥା ତ କହୁଛି, ଅଲରାଉଣ୍ଡର ଟୋକା ଟା।
ହଁ।
ସବୁ ସେ କରିବ, ବୋଲିଙ୍ଗ
ଆ
ହୁଁ
ତମେ କା
ଆଉ ଆଇ ପିଏଲ ଟିମ୍ କଣ?
ମୋର ବିରାଟ କୋହଲି।
ବେଙ୍ଗଲୋର୍।
ହୁଁ।
ହ୍ୟାଲୋ।
ମୋର ବାଙ୍ଗଲୋର ବା।
ହଁ ହଁ।
ବିରାଟ କୋହଲି ଯୋଉ ପଟେ ମୁଁ ସେଇ ପଟେ।
ଆଉ ଜୋତା କିଣିଲଣି ବିରାଟ କୋହଲି ଜୋତା?
ହୁଁ।
ରେଡ କଲର ଜୋତା ଥିଲା କି?
ନାଇଁ ମ। ସିଏ କଣ ଜୋତା ପିନ୍ଧିବ ବୋଲି ଆଉ କଣ ତାକୁ ଦେଖି ଆ ଇଏ କଣ ଭଲ ଖଳେ ବୋଲି ଆମେ କଣ ଇମୋସନ ଗୋଟେ ଆଉ। ତା ଠୁ ଆମେ ଦେଖିକ ଟିକେ ନ୍ସପାୟାର। ବୁଝିଲକି ଆ ତୋଡି ନା ସିଏ କରିବ ଯାହା ଆମେ ସେଇଆ କରିବୁ। ତା ଗଞ୍ଚ ପିନ୍ଧିକି ବୁଲିବୁ ବିରାଟ କୋହିଲ ଲେଖି ବୁଲୁ ପଛରେ। ଏତେ ବି ଆମେ ଚପରୀ ନୁହେଁ।
ହ ହଁ
ଆଉ କଣ କୁହ?
ଏମିତି ବୁଲଚି ଆଉ। ମୁଁ ତିନିଟା ସେମିତି
ବାଡେଇ ପାରିବା କନଫିଡେନ୍ସ ଅଛି। ବାଉଲି ବୋଲର ଲେପଟିକୋ।
ହ୍ୟାଲୋ।
ମୁଁ କହିଲି ବାଉଲି ବୋଲରକୁ କେତେଟା ବାଡେଇ ହଁ।
ବାଉଆ ବୋଲର କୁ?
ହଁ।
ତାକୁ ବି ସେଇ ତିନିଟା ବାଡେଇ ଏତେ ବି ଖେଳନି।
ବାଉଁଲି ବୋଲର ଗୋଟେ ବାଡିଆ ବାଉଁଲି ବୋଲର ବାଡିଆ ବୋହୁତ କ ହ
ତାଠାରୁ ଅଧିକା ବା ବ୍ୟାଟସ ମ୍ୟାନ କୁ ବାଡେଇବା ବୋହୁତ କଷ୍ଟ ବୋଲିଙ୍ଗି ଵ୍ୟା କେ
କଣ କହିଲ?
ବା
ବାଉଲି ମାନଙ୍କର ବ୍ୟାଟିଂ ବଢିଆ ହୁଏ। ବାଉଲି ବ୍ୟାଟିଙ୍ଗି ବି ଭଲ କରିବେ, ବୋଲିଙ୍ଗି ବି ଭଲ କରିବେ।
ସେଇଟା କୋହୁଚି ବାଉଲି ବ୍ୟାଟିଙ୍ଗି ଭଲ କରିବେ, ବୋଲିଙ୍ଗି ଭଲ କରିବେ।
ତାଙ୍କ ବଲ ପକେଇଲେ ସେମତି ଆଉ ଭାଇ ଗୋଟେ କଲ ଟେ ଆସୁଚି ରଖୁଚି।
ହଁ ଠିକ ଅଛି।
ହୁଁ।